ହଁ! ସାର୍-ନମସ୍କାର-ସାର୍ । ଆଉ କଣ କରୁଛନ୍ତି ଆପଣ?
ହଁ! ବସିଛି ଆପଣ କଣ କରୁଛନ୍ତି?
ମୁଁ ବି ଇଆଟେ ବସିଛି ଆଉ, ଆଉ ଆପଣଙ୍କ ସେଆଡେ କ୍ଲାଇମେଟ କଣ ଅଛି? କିନ? କୋଉ ଟାଇପ ର--?
କ୍ଲାଇମେଟ୍ ଦେଖିବାକୁ ଗଲେ ମେଘ ଟିକେ ଅଛି। ଆପଣଙ୍କ ସେପଟେ କେମିତି ପାଗ ଅଛି?
ଆମର ବି ମେଘୁଆ ପାଗ କରିଛି।
ମେଘୁଆ ପାଗ, ଆଛା! ମେଘୁଆ ପାଗରେ କଣ ଟିକେ ଖାଇଲିଣି କି?
ନା, ଏବେ କୁହନ୍ତି କିଛି ହେଇନି, ଯାହା ହବ ମାନେ ଲଞ୍ଚ ଜାଗା ହେବ।
ଆଛା! କଣ ଆପଣଙ୍କ ଜଳଖିଆ ପସନ୍ଦ ନାହିଁ କି?
ଏତେ ନାଇଁ ଏତେ ବି ନାହିଁ, ଚାଲିବ?
ଚାଲିବ, ଆଛା! ଆଉ ଜଳଖିଆ କିଛି କରିନାହାନ୍ତି ସକାଳୁ?
ସକାଳୁ କିଛି କରିନି, କହିଲି ପରା ଖାଇନି।
ଆଛା! ହଁ ଭଲ ଅଛନ୍ତି?
ହଁ! ଆପଣ କେମିତି ଅଛନ୍ତି?
ସେଇ ଜଗନ୍ନାଥଙ୍କ ଦୟାରୁ।
ହଉ!
ଆଉ ଆପଣ ତାକୁ ଜାଣି ତେ ଏବେ କିଛି ଦିନ ହେଲା ଗଲା ସ୍ନାନ ପୂର୍ଣ୍ଣିମା।
ହଁ! ଏବେ ସେଇ ଏବେ ମାନେ ଜଗନ୍ନାଥ, ଯାହା ମହାପ୍ରଭୁ ମହାପ୍ରଭୁ, ଏବେ ପଡିଛନ୍ତି ଅଣସରୁ ଘରରେ, ମାନେ ଆପଣ ଜାଣିଛନ୍ତି ନା ଜର ଏ ପନ୍ଦର ଦିନ ପଡିଛି, ପାଗ ସେଇଟ ପାଇଁ ଏମିତି କରିଛି ବଧେ।
ଏମିତି କରିଛି, ଆଛା। ଯେ ଜଗନ୍ନାଥଙ୍କର ଏଇ ଗାଧୁଆ, ଯେମିତି କିି ସ୍ନାନପୂର୍ଣ୍ଣିମା ଯେ ସ୍ନାନ କରୁଛନ୍ତି, ଜଗନ୍ ଜଗନ୍ନାଥ ସ୍ଵାମୀ, ଭଗବାନ ଜଗନ୍ନାଥ, ବଳଭଦ୍ର ଓ ତାଙ୍କ ଭଉଣୀ ସୁଭଦ୍ରା। ମନ୍ଦିର ବାହାରକୁ ଆସିଥିଲେ, ସ୍ନାନ କରୁଛନ୍ତି ଲୋକମାନଙ୍କ ଦର୍ଶନ ବି କରୁଛନ୍ତି, ଉପଭୋଗ ଆଉ ତାର କଣ ରୀତି ନିବାଜ ଅଛି, ଯେ ସ୍ନାନ ପରେ ମହାପ୍ରଭୁ ଅଣସରରେ ପଡ଼ିବେ, ତାଙ୍କୁ ଜର ହେବ ତାପରେ ଏମିତି କଣ ଅଛି କି?
ହଁ ମାନେ ଉଁ। ଯାହା ଆପଣ ଜାଣିଛନ୍ତି, ବେ ଯୋ ଜଗନ୍ନାଥ ମ ମହାପ୍ରଭୁ। ଯେତେବେଳେ ମାନେ ଉଁ ଉଁ ଜଗନ୍ନାଥ ମହାପ୍ରଭୁ ଯେତେବେଳେ ତାଙ୍କେଙ୍କୁ ଜର ହୁଏ। ମାନେ ଗାଧୋଇବେ ମାନେ ସ୍ନାନ କରିବେ ତାପରେ ଆ ପ୍ରଭୁଙ୍କୁ ଜର ହୁଏ। ଯାହା ଦ୍ଵାରା ତାଙ୍କେ ତାଙ୍କେ ଅଣସୁଧୁ ମାନେ ଘରେ ପଡିବେ।
ଅଣସରାରେ ପଡିବେ ଆଛା। ଯାହା ଫଳରେ ତାଙ୍କୁ ଜର ହେବ।ଜର ଆଛା ଜରଟା କେତେ ଦିନ ହୋଇଥାଏ? ସେମିତି କିଛି ହୁଏ ।ଆଚ୍ଛା ପନ୍ଦର ଦିନ ଜର ହୁଏ, ସେଠି ପନ୍ଦର ଦିନ ମଧ୍ୟରେ ତାଙ୍କ କିଛି ସେ ବା ଶୁଷା କରାଯାଏ। କିଛି ଖାଦ୍ୟ କିଛି କିଛି ଯାହା କିଛି ସେମାନଙ୍କୁ ସେ ମା ପ୍ରଭୁଙ୍କ ସେବା କରିଯାଏ ।ଯେମିତି ଆପଣ ଯଦି ଦେଖୁଥିବେ ପଣ୍ଡାମାନେ ବିଭିନ୍ନ ପ୍ରକାରର ଅ ଦି ଦୀପ ଦୀପ ନଦଦ୍ୟ ପୂଜା ପାଠ କରିକି ସେବାସୂତା କରୁଛନ୍ତି ଭଗବାନଙ୍କୁ, ତ ଭଗବାନଙ୍କୁ ମଧ୍ୟ ସେଇ ଜ୍ୱରରେ ପଡିଥିବା ସମୟତ କିଛି ବି ସେବାଖସୁତା କରୁଥିବେ ଯେମିତି କି ଆଗରୁ ପୁଣାଖାତରେ ରହୁଛି ।ଯେ ଏମତି ଖାଦ୍ୟ ଜର ଟାଇମରେ ଅ ଯେମି ତି ଉଁ ଉଁ ଔଷଧ ଏମିତି କିଛି ଦିଆଯାଏ କି ଭଗବାନଙ୍କୁ, ବିଶ୍ୱାସ ସ ଯାହା ଆପଣ ମାନେ ଆମେ ସମସ୍ତେ ଜାଣିଛନ୍ତି କହିବେ କି?
ଶୁଣନ୍ତୁ ଆ ଯୋଉ ପଣ୍ଡାମାନେ ପୂଜାରୀ ପଣ୍ଡା ଯିଏ ଥାଏ। ଉଁ ମାନେ ତାଙ୍କେ ହିଁ, ଯାହା ପୁରୀ ମନ୍ଦିର ଯା ତାଙ୍କେ ହିଁ ଭଗବାନଙ୍କୁ ଛୁଇଁ ପାରିବା। ମାନେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ଆଉ ଯାହା ବାକି ରହିଲେ ପୁଣ୍ଡା ପଣ୍ଡାମାନେ ତାଙ୍କୁ ଆଉ ଛୁଇଁ ପାରିବେନି। ମାନେ ତାଙ୍କ ମନ୍ଦିର ଭିତରକୁ କି ମାନେ ଗେଟ୍ ପାଖକୁ ବି ଯାଇ ପାରିବେନି। ଯାହା ଦ୍ଵାରା ତାଙ୍କୁ ତାଙ୍କେ
ସେ ବାକି ମାନଙ୍କୁ ହଁ ପ୍ରବେଶ ନିଷେଧ ଥାଏ ।ଯୋଉ ଯେଉମାନେ ଭଗବାନ ପୂ ପୂଜା ଉପାସନା କରନ୍ତି ଯେଉମାନେ ପଣ୍ଡା ମାନେ ସେମାନଙ୍କର ତ ସେମାନେ ନିଜକୁ ଶୁଦ୍ଧ ଭାବରେ ସେମାନଙ୍କୁ ପରିଚିତ ଭାବରେ ସେମାନେ ଯାଉଛନ୍ତି ଭଗବାନଙ୍କ ପାଖ
ଭଗବାନଙ୍କ ପାଖକୁ ମାନେ ତାଙ୍କର ନୀତି ନିୟମ ବି ଅଲଗା, ତାଙ୍କେ ବହୁତ ମାନେ ତାଙ୍କେ ପବିତ୍ରରେ ରହନ୍ତି। ମାନେ ତାଙ୍କର ଧିଅ ମାରା ଫାରା କିଛି ନାହିଁ ମାନେ ଏ ଟାଇପର କି ତାଙ୍କେ ମାନେ ତାଙ୍କ ଘର ମାନେ ଘରକୁ ବି ଗଲେ ଏ ଟାଇପର ତାଙ୍କେ ରୁହନ୍ତି। କି ଯେ ଯେମିତି ଆମର ମହାପ୍ରଭୁ ଜଗନ୍ନାଥ ରୁହନ୍ତି। ତାଙ୍କେ ବି ସେ ସେ ଟାଇପର ରୁହନ୍ତି ତା
ଆଛା! ଭ ହୁଁ ଭଗବାନ ଜଗନ୍ନାଥ ମଧ୍ୟ ଯେମିତି କିି ଶୁଦ୍ଧ ନିରୋଳା ଏବଂ ସୁସ୍ଥ ଭାବରେ ରୁହନ୍ତି ।ସେଇଭଳି ଭାବରେ ଲୋକ ପୁରୀ ପଣ୍ଡାମାନେ ମଧ୍ୟ ସେମିତି ରୁହନ୍ତି, କାହିଁକି ନା ସେ ତାଙ୍କୁ ହିଁ ସେବା କରନ୍ତି ନା, ତ ସେ ବି ମଧ୍ୟ ବିନା ନେ ଆମିଷ ଏବଂ ନା ଯେ କୌଣସି କି ଅସ୍ୱଚ୍ଛ ବେ ବ୍ୟବସ୍ଥିକ କୌଣସି ଜିନିଷ ପରିଧାନ କରିବେନି କି ବ୍ୟବହାର କରିବେନି। ଏହିପରି ଭାବରେ ଆପଣ ଜାଣିଥିବେ। ପୁଣି ସେଥିରେ ମଧ୍ୟ ବିଭିନ୍ନ ପ୍ରକାର ଆପଣ ରୀତି ନିୟମ ଜାଣିଥିବେ ।ଜଗନ୍ନାଥ ମନ୍ଦିରରେ ଯେ ଯେ ଭୋଗରନ୍ଧା ହୁଏ ଭୋଗ ରନ୍ଧା ହେଲେ ଉଁ ଥାକ ଥାକ କରି ରଖାଯାଏ ।ଦୁବାର ଓର ମାଟି ପାତ୍ରରେ। ଧ ତଳ ପଟେ ଚୁଲି ଲାଗିଲେ ପ୍ରଥମେ ତଳ ଲ ନ ଲାଗି ଉପର ପଟୁ ରୋଷେଇ ହୋଇଥାଏ। ତାହା କଣ କେତେ ଦୂର ସମ୍ଭବ ହୋଇପାରିଛି। ଯେ ଉପରପଟୁ ହିଁ ହବ ତଳ ପଟୁ ହବ ନାହିଁ, କାହିଁକି ନା ତ ତଳ ପଟେ ତ ନିଆଁ ଲାଗିଛି ନା, ତଳ ପଟେ ତ ଅଧିକ ଅ ତ ଗରମ ହେବା କଥା। ତଥାପି ଉପର ପଟେ ହଉଛି, ତ ଏହାର କଣ ରହସ୍ୟ ଅଛି କେମିତି ନା
ଏହା ଏହା କିଛି ରହସ୍ୟମୟ ନାଇଁ।ଏହା ମହାପ୍ରଭୁଙ୍କ ନୀ ତାଙ୍କେ ମାନେ ନୀଳା ଯାହା ଦ୍ଵାରା ଉପର ପଟୁ ଆଗାତିରା ହୁଏ। ଫୁଣି ଉପର ଠୁ ଉପର ହୁଏ, ତା ପରେ ହୁଏ ତା ତଳ ତା ପରେ ତା ବିନ ହେଇ ହେଇ ପୁରା ଲାଷ୍ଟ କୁ ଉଠେ।
ଆଚ୍ଛା ଗୋଟେ ଉଁ ଉଁ ଗୋଟେ ପଦ୍ଧତି ଟାଇପ ରେ ହୁଏ। ମାନେ ପ୍ରଥମେ ଉ ସର୍ବା ଉପର ହୁଏ ତା ପରେ ତଳ ତା ପରେ ତଳ ଏଇ ଏହି ପର୍ଯ୍ୟାୟରେ ତଳକୁ ଯାଇଁ ହୁଏ। ଆ ଚ୍ଛା, ଏତେ ସାରା ଲୋକ ଏତେ ଭିଡ ଜଗନ୍ନାଥ ପୁରୀ ଧାମ ଚାରି ଧାମରେ ଗୋଟିଏ ଧାମ ହଉ ଚି ଜଗନ୍ନାଥ ପୁରୀ ଧାମ। ଯୋଉ ବିଶ୍ଵ ପ୍ରସିଦ୍ଧ ଜଗନ୍ନାଥ। ଆପଣ ଜାଣିଥିବେ ଯେ ବହୁତ ଦୁନିଆର ଲୋକ ବହୁ ବହୁତ ଫରେନ୍ କଣ୍ଟ୍ରି ମଧ୍ୟ ବହୁତ ଉଁ ତ ବହୁତ ବାହାର
ଅନ୍ତରାଷ୍ଟ୍ରୀୟରୁ ଆଆନ୍ତି ମୁଏ ଥ ତାଙ୍କେ ଦେଇ ମହାପ୍ରଭୁଙ୍କ ଉଁ ଦର୍ଶନ ପାଇଁ ଏନ ଟ୍ରି ନାହିଁ ମାନେ ତାଙ୍କୁ ପ୍ରବେଶ ନାଇଁ ଆସନ୍ତି ବହୁତ୍ ଦୂର ରୁ ଆସ ଆସନ୍ତି ଉଁ ମହାପ୍ରଭୁ କୁ ଦିଅନ୍ତି ମାନେ ଦାନ ଦକ୍ଷିଣା କରନ୍ତି। କିନ୍
କିନ୍ତୁ କୌଣସି ପ୍ରବେଶ କରନ୍ତି ନାହିଁ। ହୁଁ ଆଚ୍ଛା ମୁଁ ଶୁଣିଚି ଜଗନ୍ନାଥ ସେ ଏଠି ଦେଖିନ ନା ହମ୍ ମାନେ ଯେକୌଣସି ଧର୍ମର ଲୋକ ମଧ୍ୟ ସେଥିରେ ପ୍ରବେଶ କରିପାରିବେ ନାହିଁ। ମୁଁ ଶୁଣିଚି। ଆଉ ମୁଁ ଦେଖିଚି ମଧ୍ୟ ଆଉ ଭିତରକୁ କେବଳ କ ଏ ହିନ୍ଦୁ ଧର୍ମର ଲୋକ ମାନେ ହିଁ ପ୍ରବେଶ କରିପାରିବେ। ତା ଛଡା ଲୋକମାନଙ୍କ ପାଇଁ ସେଥିପାଇଁ ଉଁ ବୋଲି ସ୍ଵୟଂ ଭଗବାନ ଜଗନ୍ନାଥ ତ୍ ନିଜେ ଦେ ତାଙ୍କୁ ଦର୍ଶନ କରିବା ପାଇଁ ବାହାରକୁ ଆସୁଛନ୍ତି ସେଇଟା ବି ବର୍ଷକୁ ଥରେ। ହୁଁ ତା ପରେ ଆପଣ ତ ଦେଖିଥିବେ। ପରିଚିତ ଆଚ୍ଛା ଆପ ଦେଖୁନାହାନ୍ତି ଆପଣ ମତେ ଦେଖିଥିବେ ଯେ। ଯେ ପୁରୀ ଜଗନ୍ନାଥ ମନ୍ଦିର ଯେ କିଭଳି ଭାବରେ ଉଁ ସର୍ବା ବିଶ୍ଵ ବ୍ୟାଖ୍ୟାତ ପ୍ରସିଦ୍ଧ ଉଁ ଧାମ ମଧ୍ୟରେ ଗୋଟଏ ଧାମ ପବିତ୍ର ଧାମ। ତାକୁ ଆମେ ଦ ଅଁ ତାର ପୁରୁଣା ନାମ ଯେମିତି ଏମିତି କହିବା ହ୍ୱାଇଟ୍ ପାଗୋଡା ମଧ୍ୟ କୁହାଯାଏ ନେ। ଉଁ ସେ ଚମ ରେ ଆଚ୍ଛା ଚୋଡଗଙ୍ଗ ଦେବଙ୍କର ସେଇଟା ମରେ ଅନନ୍ତ ବର୍ମନ ଚୋଡଦେବଙ୍କ ସମୟରେ ସେଇ ମନ୍ଦିରେ ସେ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଯେ ପୁରୁଣା ବହୁତ ଗୁଡିଏ ପୁରୁଣା ମନ୍ଦିର ସେ ଶିଳାଲିିପି ସେଥିର ଯୋଉ ଆଙ୍କିତ ଚିତ୍ର ଏବଂ ବର୍ଣ୍ଣିତ ମୁଁ ଖୁଁ ପଥର ଖୁଣ୍ଟିିତ ଯେପରି ଭାବରେ ମାନେ ନିର୍ମାଣ କରାଯାଇଚି। ତାର ଶୈଳୀକୁ ଦେଖି ବହୁତ ଲୋକମାନେ ଆକୃଷ୍ଟ ହଉଚନ୍ତି। ଆଉ ବହୁତ ଦୂର ଦୂର ଦୂରରୁ ମଧ୍ୟ ଆସୁଚନ୍ତି ସେଟା ଦେଖିବା ପାଇଁ ଉପଭୋଗ କରିବା ପାଇଁ ରଥଯାତ୍ରା। ପୁରୀର ମନ ମନମୋହିତ ଦୃଶ୍ୟ ଦେଖିବା ପାଇଁ ଲୋକମାନଙ୍କର ମଧ୍ୟ ପ୍ରବଳ ଭିଡ଼ ହେଇଥାଏ। ଆପଣମାନେ ଦେଖ୍ ଆପଣ ତ ଦେଖିଥିବେ ମଧ୍ ଧ୍ୟ ବହୁତ ଗୁଡିଏ ଲୋକ ଆସନ୍ତି। ହଜାର ହଜାର ଲୋକ ଭିଡ ହୁଅନ୍ତି ରଥଯାତ୍ରାର ପୁରୀ ଧାମର ରଥଯାତ୍ରା ଦେଖିବା ପାଇଁ। ତଥାପି ମଧ୍ୟ ଏତେ ସେ ଲୋକ ଲୋକମାନଙ୍କ ପାଇଁ ପ୍ରସାଦ ମଧ୍ୟ କେବେ ବି ନିଅଣ୍ଟା ପଡେ ନାହିଁ। ଏହି ପ୍ରକାର କେ କେମିତି ଚମତ୍କାର କେମିତି ଏ ପରି ପକାର ହଉଚି। ଆପଣ କିଛି କହିପାରେ ଆ ବିଷୟରେ ମତେ ଟିକେ?
ଏହା ଏହା ଏହା ରହସ୍ୟମୟ ନାଇଁ କି ଯାହା ଅଛି ପ୍ର ମହାପ୍ରଭୁଙ୍କ ନୀଳା। ଯାହା ଦ୍ଵାରା ମାନେ ପ୍ରସାଦ କେବେ ଫିଙ୍ଗା ଯାଏନି।
ଆଚ୍ଛା ସେଠାରେ କେବେ ବି ମଧ୍ୟ ନିଅଣ୍ଟେ ହୁଏ ନାହିଁ କି କେବେ ମଧ୍ୟ ଫୋପାଡା ଯାଏ ନାହିଁ। ଏହା ମଧ୍ୟ ବହୁତ ସମ ସବୁ ଆଡେ ଚର୍ଚ୍ଚ ଚିତ ଆଚ୍ଛା ଏହି ପାବରେ ଭଗବାନଙ୍କର ମଧ୍ୟ ବହୁତ ଲୁଳେ ଲୀଳା ଗୋଟିଏ ସେଇଟା ଅ
ସେଇମାନେ ମହାପ୍ରଭୁଙ୍କର ଲୀଳା ଦିନେ ଦିନେ ସ୍ ସବୁଦିନେ ଲୀଳା ଦେଖିଥାନ୍ତି। ମାନେ ପୁରୀ ପଣ୍ଡା ବି ପଚାରିବେ ଆପଣମାନେ କୁ ପଚାରି ବୁଝିପାରିବେ ଯେବେ ଯାଇପାରିବେ ଆପଣ। ହଁ ମାନେ ଦେଖିବେ ତାଙ୍କୁ ପଚାରିବେ ମହା ପ୍ରଭୁଙ୍କର ନୀଳା କଣ। ମହାପ୍ରଭୁଙ୍କର ଅପୂର୍ବ ନୀଳା ଯାହା ଦ୍ଵାରା ଦିନେ ଦିନେ ମ ମହାପ୍ରଭୁ ନୀଳା ଦେଖନ୍ତି ମାନେ ଉଁ ପ୍ରହରି ଭୋଗ ରଉ କି ମହାପ୍ରଭୁଙ୍କର ମାନେ ଉଁ ହେଁ ଉଁ ଚେଞ୍ଜ ହେଲେ ଉଁ ମାନ ଇଏ ଚେଞ୍ଜେ ବି ହେଲେ ମାନେ ପତାକା ତାଙ୍କର ନୀଳଚକ୍ରବାନାର
ପୁରୀରେ ମଧ୍ୟ ଆଉ ଗୋଟିଏ ପ୍ରସିଦ୍ଧ ହ ହଁ ପୁରୀରେ ମଧ୍ୟ ଆଉ ଗୋଟିଏ ଉ ପ୍ରସିଦ୍ଧ ଜଣାଶୁଣା ଆଉ ଆକସ୍ମିକ ଚର୍ଚି ଗୋଟେ କାର୍ଯ୍ୟ ଅଛି ଯୋଉଟା କି ଯୋଉ ଯୋଉ ମହାପ୍ରଭୁଙ୍କର ସନ୍ଧ୍ୟା ବେଳେେବେଳେ ବାନା ଯେତେବେଳେ ଚେଞ୍ଜ କରାଯାଏ ଯେମିତି ମନ୍ଦିର ଉପରକୁ ଚଢ଼ିକି ସେଠାରେ ଲୋକ ଜଣେ
ନୀଳ ଚକ୍ରବାନା ଯାହା ଦ୍ଵାରା ହଁ ପଛେଇ ପଛେଇ ଯାଇ ତାଙ୍କେ ପୁରା ଉପର ତା ସୌନ୍ଦର୍ଯ୍ୟ ମାନେ ସୌନ୍ଦର୍ଯ୍ୟ ଚିତ୍ର ଦେଖିବାକୁ ମିଳେ ସେ ସେଥିରେ ଲୋକମାନାନଙ୍କର ପ୍ରବଳ ମାନେ ଜନ ବାକୁଳ ହେଇ ଲୋକମାନେ ଦେଖିଥାନ୍ତି। ଯାହା ଦ୍ଵାରା ସେ ବଡ ଦାଣ୍ଡରେ ଭିଡ ଜମିଯାଏ। ଉ ମହାପ୍ରଭୁଙ୍କର ନୀଳଚକ ଚକ୍ରବାନା ମାନେ ଚେଞ୍ଜ ହେବାକୁ ଦେଖିବାକୁ ଲୋକଙ୍କର ଉ ଭିଡ ପ୍ରବଳ ଥାଏ। ଆଉ ପୁରୀରେ ବି ଅଛି ଏଟାଇପ ମାନେ ସର୍ଗ ଦ୍ଵାର ବି ଅଛି ଯାହା ଦ୍ଵା ରା ଲୋକମାନଙ୍କୁ ସେଇଠି ଲୁଆ ନିଆଯାଏ।
ଆଛା ଲୋକମାନଙ୍କୁ ସ୍ୱର୍ଗ ଦ୍ଵାରରେ ସ୍ୱର୍ଗ ସ୍ୱର୍ଗଦାର ମଧ୍ୟ ଗୋଟେ ପବିତ୍ର ସ୍ଥାନ ବୋଲି ମୁଁ ଜାଣିଛି ସେଟା ଲୋକମାନଙ୍କୁ ଦାହ ଦିଆଯାଇଥାଏ ଆଉ ସେଠାରେ ମଣ୍ଡ କହୁଛନ୍ତି ଲୋକମାନେ ସିଧା ବୈକୁଣ୍ଠକୁ ଯାଆନ୍ତି।
ବୈକୁଣ୍ଠ ଯାଇକ ଯାହା ଆଗଠୁ କୁ ଅଛି ସେ ନିୟମ ବର୍ତ୍ତମାନ ଆମେ ଜାଣି ନାହାନ୍ତି କି ଏତେ ବି ନାହିଁ ମହାପ୍ରଭୁଙ୍କର ନୀଳା ଆ ଯେ ସ୍ୱର୍ଗ ଦ୍ଵାରରେ ମାନେ ଦାହ ସଂସାର କରାଗଲେ ତାଙ୍କୁକୁ ବୈକୁଣ୍ଠ ପ୍ରାପ୍ତ ହୁଏ ବୋଲି କୁହାଯାଏ।
ଆଚ୍ଛା ତାହେଲେ ତାହେଲେ ଏଇ ଏତେ ଗୁଡାକ ସବୁ ମନୋରମା ସୌନ୍ଦର୍ଯ୍ୟ ଗୁଡକ ଭରି ରହିଚି ପୁରୀ ଧାମ ଆମର ଶ୍ରୀମନ୍ଦିରରେ ଆସନ୍ତି କେବେ ବୁଲିବାକୁ ଥରେ ଯିବା ଏହିଇ ପୁରୀ ମନ୍ଦିର ତାହା ସହିତ ତାପରେ ବୈଳାଭୂମିର ସୌନ୍ଦର୍ଯ୍ୟ ପୁରୀରେ ଆପଣ ଜାଣିଥିବେ ନିଶ୍ଚିତ ଭାବରେ କିପରି ସନ୍ଧ୍ୟା ଆଳତି କରାଯାଇଥାଏ ଏବଂ ଆପଣ ଜାଣିଥିବେ ଯେ ପୁରୀ ପଣ୍ଡା ମାନେ ସମୁଦ୍ରରେ ଆଳତି ଆ କରାଯାଇଥାଏ ତା ବହୁତ ମନୋରମ ଦୃସ ହୋଇଥାଏ ଆପଣ ମେ ଦେଖି ଆପଣ ଜାଣିଥିବେ ମଧ୍ୟ ଯେ ବହୁତ ଦୂର ଗୁଡିଏ ଲୋକ ବହୁତ ଜାଗାରେ ଆସୁଛନ୍ତି ଦେଖିବା ସ୍ଵୟଂ ଜଗନ୍ନାଥଙ୍କୁ ଦେଖିବା ଦର୍ଶନ ପାଇଁ ଅଳ୍ପ ଦର୍ଶକ ମାନ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରିକି ହୁଁ ଦର୍ଶକ ମାନେ ଘଣ୍ଟା ଘଣ୍ଟା ଦେଇ ଦର୍ଶନ ପାଇଁ ମାନ ବହୁତ ସମୟ ଜଗୁଛନ୍ତି ସାତ ଘଣ୍ଟା ଆଠ ଘଣ୍ଟା ଏ ପ୍ରକାରେ ସମୟ ଲୋକମାନେ ଜଗୁଛନ୍ତି ଦଶ ସ୍ମାନ ପାଇଁ ମଧ୍ୟ ବହୁତ ଖୁସି ଲାଗିଲା ଆପଣଙ୍କ କଥା ଶୁଣିକି କରି ଆପଣଙ୍କ ସହିତ ତର୍କ ବିିତର୍କ କରି କି ବହୁତ ଖୁସି ଲାଗିଲା ଜଗନ୍ନାଥ ପୁରୀ ଧାମ ଦର୍ଶନ ଚାରି ଧାମର ଗୋଟିଏ ଧାମ ଚାଲନ୍ତି କେବେ ପୁଣି ଯିବା ବୁଲିବାକୁ କଣ କହୁଛନ୍ତି ଠିକ୍ ଅଛି ଆଚ୍ଛା ସମୟ ମିଳିଲେ ପୁଣି ଦେଖାହେବ ପୁଣି ଯିବା। କଣ କହୁଛନ୍ତି ରହିଲି ରହିଲି।